କଣ କରୁଚନ୍ତି?
ହଁ -ହଁ।
କଣ କରୁଚନ୍ତି?
ରଥର
କହୁନାହାନ୍ତି।
ଶୋଇଛି।
ଆଉ ଖିଆ ପିଆ ହେଲାଣି ନା ହେଇନି?
ହଁ।
ଆଚ୍ଛା ଥଣ୍ଡା ହେଇଯାଇଚି ବୋଧେ?
ହଁ।
ଆଉ ଆପଣଙ୍କ ଆଡେ ବର୍ଷା ହଉଚି ଏବେ ନା ନାଇଁ?
ଓହୋ।
ଆଉ ଟାବଲେଟ୍ ଖାଇଚନ୍ତି?
ହଁ।
ଆଚ୍ଛା। ମାନେ କଣ ବର୍ଷାଟା ହେଲାଣି ଅଧିକା ହେଲା ବୋଧେ ବର୍ଷା ନା କଣ?
ହଁ।
ଓହୋ। ଆଉ ରଥଯାତ୍ରା ତ ଆପଣଙ୍କ ଆଡେ ହଉଥିବ ନା ହଉନି?
ହଁ ବଢିଆ କି ରଥଯାତ୍ରା ହଉଛି, ହଁ ଆମେ ତ ସବୁ ସାଙ୍ଗ ମାନେ ଭାବି ଚେ ବେଳି ସବୁ ଯିବୁ ପୁରୀ ବୋଲି, ଏବେ ତ ମାସେ ତଳେ ଯାଇଥିଲୁ।
ହଁ ଅଁ,।
ପୁଣି ସାଙ୍ଗମାନେ ଭାବିଛୁ ଯିବୁ ବୋଲି। ଯାଇକି ଦି ଦିନ ରହିବୁ, ଯିବୁ। ଓ ଏଠି ଫାଷ୍ଟ କୋଣାର୍କ ଯିବୁ, କୋଣାର୍କରେ ବୁଲି ଆସିକି ରଥଯାତ୍ରା ବାହାରିଲା ବେଳକୁ ରଥ ଟାଣିବୁ, ତାପରେ ଜଗନ୍ନାଥଙ୍କ ଦର୍ଶନ କରିବୁ। ଅଭଡ଼ା ଟିକେ ଖାଆ ହବ।
ହଁ।
ହଁ ତାପରେ ହୋଟେଲ୍ କି ଯାହା ହବ।
ହୁଁ।
ଓ, ତାପରେ ସେ ହେଲା ପରେ ଚାରିଆଡେ ଯୋଉ ସବୁ ଗୋପୀନାଥ ମନ୍ଦିର, ମାଉସୀ ମା ମନ୍ଦିର ସବୁଆଡେ ଟିକେ ଟିକେ ବୁଲାବୁଲି କରାହବ। ସି ବିଚି ସବୁ କରାହବ। ଆଉ ରା-ରାତିରେ ତ ସି ବିଚ୍ ବଢିଆ ଲାଗିବ।
ସେ ସି ବିଚ୍ ରେ ରାତିରେ ଲାଇଟ୍ ଲାଗେ ନା ଲାଇଟ୍ ଲାଗେନି?
ନା ଲାଇଟି ଲା- ଲାଗେ ସେମିତି ଆଉ।
ଓହୋ।
ସି ବିଚ୍ ରେ ରାତିରେ ବସିବା ଯୋଉ ମଜା କୁହନି କୁହନି।
ଓହୋ।
ଆନନ୍ଦ ଆନନ୍ଦ ବହୁତ ଆନ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।